ହଁ।
ହୁଁ ଆମ ଘର ବି ମାନେ ରୋଡ୍ ସାଇଡ୍ ରେ। ମାନେ ଆମ ଘ ଆଗରେ ଅଛି କ୍ଷେତ ବିଲ ଏସବୁ। ମାନେ ସେଠି ଧାନ ଏସବୁ ବି ହୁଏ ଆଉ ଆଖୁ ଚାଷ ବି ହୁଏ ହୁଁ। ମାନେ ଆମ ଏଠି ବି ଗଛ ପତ୍ର ସବୁ ଅଛି ଖର ସାମ୍ନାରେ ତାପରେ ଖର ସବୁ ବି ଅଛି ଆଉ ଇସ୍କୁଲ୍ ବି ଅଛି।
ଆଁ।
ହୁଁ। ଉହୁଁ। ଆଉ ଯୋଉ ଆମର ଗୋଟେ ବାଡି ଅଛି ମାନେ ସେଠି ସବୁ ହୁଏ। ପଣସ ଆମ୍ଭ ଏସବୁ ଆମେ କେବେ କେବେ ଯାଉ ବୁଲିବା ପାଇଁ। ଘର ଜଷ୍ଟ ଆଗରେ ରୋଡ ସାଇଟ୍ ରେ ମାନେ ରୋଡ ସେପଟେ ଅଛି।
ଆଉ ଆମ ଆଡେ ଗାଁ ରେ ସକାଳ ହେଲେ କୁକୁଡା ଡାକିବ। ମନ୍ଦିରରେ ଘଣ୍ଟି ବାଜିବ ସେତେବେଳେ ନିଦ ଭାଙ୍ଗିଯିବ।
ଆଚ୍ଛା ଆମର ବି ଏଟି ମାନେ କୁକୁଡ଼ାଏ ସବୁ ଆଉ ଯୋଉ ପକ୍ଷୀ ଏ ସବୁ ଏମତି। କା କ ଏମତି ହଉଥିବେ।
ହୁଁ ହୁଁ ଆ ଆଉ ଆମର ଏଠି ପ୍ରଦୂଷଣ ନାହିଁ ନିର୍ମଳ ପବନ ଶୁଦ୍ଧ ପାଣି ଏଗୁଡା ସବୁ ଅଛି। ଗାଁ ଲୋକ ଅସୁବିଧା ସମୟରେ ପୁରା ପରସ୍ପରକୁ ସାହାଯ୍ୟ କରନ୍ତି।
ହୁଁ ହୁଁ।
ଆଉ ଆମ ଗାଁରେ ଗୋଟେ ବଡ ଅ ଗୋଠ ଅଛି ସେଠି ସବୁ ଗାଈ ମଇଁଷି। ମେଣ୍ଢା ଏମାନେ ସବୁ ରୁହନ୍ତି।
ଆଛା ଆଚ୍ଛା ଆମର ଏଇଠି ତୋ ହଁ ଏଠି ବି ଶବୁ ଏମତି ରଖନ୍ତି। ଗାଈ ଏ ଛେଳି ଆଉ ଯୋଉ କୁକୁଡା ଏମିତି ସବୁ ରଖନ୍ତି ଘରେ।
ଆଉ ଆମର ସନ୍ଧ୍ୟା ହେଲେ ବର ଗଛ ମୂଳେ ବୁଢା ବୁଢୀ ବସି ଗପସପ କରନ୍ତି। ଆମ ଗାଁ ରେ ପ୍ରତି ଘରେ ଗାଈ ବଳଦ ଛେଳି କୁକୁଡା ପାଳନ୍ତି।
ହଁ।
ଆଉ ଧାନ ମାଣ୍ଡିଆ ମୁଗ ବିରି। ସବୁ ଗାଁ ରେ ଫସଲ କରନ୍ତି ବର୍ଷା ଦିନେ ଗାଁର ଆଉ ପୁରା କଚା ରାସ୍ତାରେ ଚାଲିବା ଟିକେ କଷ୍ଟ ହୁଏ।
ହଁ ସେଇ ରାସ୍ତାରେ ଟିକେ କଷ୍ଟ ହୁଏ ନହଲେ ଭଲ ସବୁ। ଆମ ମାନେ ଅ ଗାଁ ଗାଁ ଟାରେ ବହୁତ ଭଲ ସହର ରୁ।
ହଁ ଆଉ ଆମ ଗାଁରେ ମକର ସଂକ୍ରାନ୍ତିରେ ଗାଁ ପୋଖରୀରୁ ସବୁ ଗାଧେଇକି ମକର ଚାଉଳ ଖିଆଯାଏ।
ହୁଁ ଉଁ।
ଆଉ ଗାଁ ରେ ମଧ୍ୟ ଇଣ୍ଟରନେଟ୍ ଡିସଟିବି ପହଞ୍ଚି ଗଲାଣି ତାପରେ ଗାଁ ପିଲାମାନେ ଖେଳିବାକୁ କବାଡି ଖୋ କ୍ରି କେଟ୍ ପସନ୍ଦ କରନ୍ତି।
ସହର ଅପେକ୍ଷା ଗାଁରେ ଟିକେ ଜୀବନ ସରଳ ଆଉ ଶାନ୍ତି।
ହଁ ଅଁ।
ଗାଁରେ ମାନେ କଣ ରାତି ହେଲେ ପୁରା ଶାନ୍ତ ପରିବେଶ। ଆଉ ସହରରେ ତ ସବୁବେଳେ ସେମିତି ଆଉ।
ହଁ ଅଁ।
ଆଉ ତମକୁ ତମେ ଖୋ ଖେଳ ଜାଣିଚ?
ଏତେତ ଆସେନି ଏମତି। ସେ ଯୋଉଠିକି ଧୌଡିବା। ଟିକେ ଟିକେ ଜାଣିଛି ଆଉ କିନ୍ତୁ ତମକୁ ଭଲ ଲାଗେ।
ହଁ।
ତମେ ଖେଡ଼ନା ତ ଏଟା କେମତି ଖେଳଯାଏ।
ଏଟା ଗୋଟେ ମଝିରେ ବାଉଁଶ ଏମିତି ପୋତା ହୁଏ। ତାପରେ ସବୁ ଗାର କଟା ହୁଏ। ହୁଁ ତାପରେ ଏପଟେ ସେପଟେ ଦିଟା ଗ୍ରୁପ୍ ହୁଅନ୍ତି। ଟିକେ ଟିକେ କବାଡି ଟାଇପ ର ଆଉ।
ହଁ ହଁ। ଏ ହ ମୁଁ ତମକୁ ଥଣ୍ଡା ଦିନରେ କଣ ଭଲ ଲାଗେ?
ଥଣ୍ଡା ଦିନରେ ତ ସବୁବେଳେ ଘୋଡେଇ ଘୋଡାଇକି ହେଇକି ରହିବାକୁ ପଡିବ ଆଉ ଖାଲି ଥଣ୍ଡା ଲାଗୁଥିବ ଆଉ।
ମାନେ ମତେ ତ ବହୁତ ଭଲ ଲାଗେ।
ହୁଁ ଖାଲି ବ୍ଲାଙ୍କେଟ ଘୋଡେଇକି ଶୋଇ ପଡିବ।
ହୁଁ ହଁ।
ଆଉ ଆଉ ଥଣ୍ଡା ଦିନେ ସବୁ ପିକନିକ ଯାଆନ୍ତି।
ହଁ ହଁ ସେଟା ସେ ସବୁ ମାନେ ଯାଆନ୍ତି। ଟିକେ କମ ଥଣ୍ଡା ହେଇଯାଏ ନହେଲେ ଫାଷ୍ଟ ଫାଷ୍ଟରେ ଲାଷ୍ଟରେ। ଏମିତି ଜାଣନ୍ତି। ବର୍ଷା ଦିନରେ ତୁ ଟିକେ ମାନେ ଏମିତି କିଛାଡ ଖାବ ଏମତିରେ ହଁ ସେଇଟା ଭଲ ଲାଗିନି।
ହୁଁ ଭଲ ଲାଗିଛିଯେ କିନ୍ତୁ ଯିବା ଆସିବା କରି ହୁଏନି ଆଉ।
ହଁ। ଆଉ ଯୋଉମାନେ କିଛି କାମକୁ ଯିବାଆସିପାରି ବି ଟିକେ ଇଏ ହୁଏ। ଅସୁବିଧା ହୁଏ।
ହ ହୁଁ ଥଣ୍ଡା
ଆଉ ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ସବୁ ଏ ଏଠି ବୋହୁ ରୋଷେଇ କରୁଛି। ଆଉ ବାପା କଣ କରୁଛନ୍ତି? ଆ ଆମ ଝିଅ ଏଠି ବସ୍
ହୁଁ।
ଶୀତ ଦିନେ ତମକୁ କଣ ପିଇବାକୁ ଭଲ ଲାଗେ ଗରମ ଜିନିଷ?
ମାନେ କଣ ହ୍ୟାଲୋ।
ଥଣ୍ଡା ଦିନେ କଣ କଣ ସବୁ ଗରମ ଜିନିଷ ପିଇବାକୁ ତମକୁ ଭଲ ଲାଗେ ଭଲ ପିଇବାକୁ ଖାଇବାକୁ।
ମାନେ ମୋତେ ଗରମ ଜିନିଷ। ଲାଗେ। ଆଉ ଯୋଉ ମାନେ ଗରମ କରନି ସବୁ ଆ ଫାଷ୍ଟ ଫୁଡ ବି ନିଜେ ଆସିକି ମତେ ବହୁତ ଭଲ ଲାଗେ ଏମିତି ମାନେ ଥଣ୍ଡା ପାଣିକୁ ବି ଛୁଇବାକୁ ଡର ଲାଗେ ଥଣ୍ଡା ଦିନ ଏମିତି।
ହଁ ଆମ ଗାଁରେ ଶୀତଦିନେ ସବୁ ହୁଁ ଶୀତ ଦିନ ତ ଗାଧୋଇବାକୁ ଇଚ୍ଛା ହୁଏନି ଜମା।
ହଁ।
ଆମ ଗାଁ ରେ ଶୀତଦିନେ ସବୁ ଫୁଲକୋବି, ବନ୍ଧାକୋବି, ଗାଜର, ମୂଳା, ସବୁ ପରିବା ମିଳେ। ଆଉ ଆଉ ଶୀତ ଦିନେ ତ କମଳା, ସେଉ, ପିଜୁଳି ଏ ଏଇଟା ସବୁ ମିଳେ ଆଉ।
ହୁଁ ଆଉ ଯୋଉ କୋଡ଼ି ହୁଁ। ସେ କୋ ବହୁତ ଭଲ କଣ?
ମୁଁ ବଡ ଦିନ ପାଳନ କର ନା?
ବଡଦିନ! ପାଡ ପାଲାନ ହୁଏ କି? ଆମର ତ
ହଁ ଆମେ କରୁ। ହୁଁ ଡିସେମ୍ବର ପଚିଶ ବଡ଼ଦିନ। ଆମର ହୁଏ ବଡ ଦିନ ନୂଆ ବର୍ଷ ମ ମକର ସଂକ୍ରାନ୍ତି ଏଗୁଡା ସବୁ ଶୀତ ଦିନେ ପଡେ। ଆଉ ପିକନିକ ଯାଉ।
ହୁଁ।
ଆଉ ଗାଁ ରେ ତ ସବୁ
ଲୋକମାନେ ସବୁ ଗୋଲ ହେଇକି ବସିକି ମଝିରେ ନିଆଁ ଲଗେଇକି ପଇଁ ହୁଅନ୍ତି।
ହଁ ସେକିଆ ଲାଗେ କାମ ବି ହୁଁ।
ଶୀତ ଦିନ ତ ଦିନ ଛୋଟ ରାତି ବଡ ଆଉ।
ହଁ ଟାଇମ୍
ଆଉ।
ହୁଁ ଟାଇମ ନ ଦେଖିଲେ ମିନ୍ସ ସବୁ ମାନେ ଟିକିଏ
ହଁ।
ଯଦି ରାତିରେ
ହୁଁ ଆଉ ଏଇ ଋତୁ ରେ ତ ପାଠ ପଢିବା ବୁଲିବା ପାଇଁ ସବୁଠୁ ଭଲ ଆଉ।
ହଁ। ବାହାରେ ଖାଲି ଶୋଇବାକୁ ମାନେ ବ୍ଲାଙ୍କେଟ ଭିତରେ ହି ରହିବ ଉଁ। ଭଲ ଲାଗେ। ମତେ ମାନେ ବହୁତ ଭଲ ଲାଗେ ଶୀତ ଦିନେ।
ଆଉ ବର୍ଷା ଋତୁରେ ତ ହୁଁ ବର୍ଷା ହୁଏ ବର୍ଷା ଦେଖିକି ଚାଷୀ ମାନେ ବହୁତ ଖୁସି ହେଇଯାଆନ୍ତି।
ହଁ।
ନଦୀ ପୋଖରୀ ସବୁ ପାଣି ରେ ଫୁଲ ହେଇଯାଏ।
ହଁ।
ବେଳେ ବେଳେ ବି ବର୍ଷା ଦିନେ ନଈ ବଢି ବି ହେଇଯାଏ ଅଧିକ ପାଣି ହେଲେ ଅଧିକ ବର୍ଷା ହେଲେ ନଈ ପୋଖରୀ ସବୁ ଫୁଲ ହେଇ ଯାଏ।
ବର୍ଷା ହେଲେ ହଁ, ହଁ, ହଁ।
ବର୍ଷା ଦିନେ ତ ମୋତେ ପକୁଡି ଆଉ ଚା ଖାଇବାକୁ ବହୁତ ଭଲ ଲାଗେ।
ହ ଗରମ ଗରମ ପକୁଡି ଥିବ। ମତେ ପକୁଡି ସହିତ ଆଳୁଦମ ଏ ଯୋଉ ବରା ସହିତ ଆଳୁଦମ ଏମତି ଭଲ ଲାଗେ।
ଆଉ ଅଧିକ ବି ବର୍ଷା ଅଧିକ ବି ବର୍ଷା ହେଲେ ବନ୍ୟା ହୁଏ।